ହାଲୋ। ହଁ କଣ କରୁଚ?
ବସିଚି ଆଉ କୁହନ୍ତୁ।
ହଁ କେମିତି ଅଛ ଦେହ ଭଲ ଅଛି ତ?
ହଁ ବ୍ଲ ଅଛି। ଆଉ କେବେ ନନ୍ଦନକାନନ ଆସୁଚନ୍ତି? ଆଉ ନନ୍ଦନକାନନ କେବେ ଆସୁଚ?
ମୁଁ ଏବେ ଆଉ ନନକାନନ କଣ ଯିବି। କେତ୍ ହଁ ମୁଁ ଗଲେ ଆଉ ନେକ୍ସଟ୍ ଟାଇମ୍ ଗଲେ ମତେ ଧରିକି ରଖି ଦେବେ ଆଉ ଛାଡିବେନି ହୁଁ ହୁଁ କହିବେ ଜନ୍ତୁଟା କେତେ ଥର ଆସୁଚି।
ନା ନା ସେମ
ଏତେ ଥର ଯିବାଟା ବି ଭଲ ନୁହଁ ହୁଁ। ନାଇଁ ସେଇଟା ହିଁ ରହୁଚି ତାପରେ ଆମର
ଅଛି।
ସ୍ୱପ୍ନ ବାପା ମାଙ୍କୁ ଖୁସି ଦେଖିବାର ଅଛି ଆଉ କିଛି ନାହିଁ। ବାପା ମାଙ୍କୁ
ଯାହା ହଉ ବାପା ମା ଙ୍କ ଇଏ ତ ଟିକେ ମାନେ ଇଏ ତାଙ୍କ ଇଏ ଇଚ୍ଛାଟା।
ହଁ ଟିକେ ବାହାରୁକୁ ଆସି ଯାଉନାହାନ୍ତି କଥା ଟା ଟିକେ ଲାଖୁଚି ତ ଆପଣଙ୍କର ନେଟୱାର୍କ ଟି କେ ପ୍ରୋବ୍ଲେମ୍ ହଉଛି।
ନା ମୋର ଟିକେ ଜିଓ ଟାୱାର ନା ଏଇ ମୋର ଏଇଠି ହିଁ ପାଏନା ମୋ ଶାଶୁ ଘରେ କି ଅଉ ଆଉ ସବୁଠି ବାହାରେ। ପାଇବ ଏଠି କିନ୍ତୁ ପାଏନା ଟିକେ। ଆଗେ ପାଉଥୁଲା ଏବେ ଟିକେ ପ୍ରୋବ୍ଲେମ ହଉଚି। ହଁ ଆଉ ରଜରେ କେତେ କଣ ବୁଲିଲେ?
ତ ସେଇ କଥା କହୁଚି। ରଜରେ ତ ବୁଲା ଆମର ହେଇଚି ସେମିତି ପାଖରେ ଗୋଟେ କୋଟ ଗୋଡ ପାର୍କ ଅଛି ଆମର। ସେଠିକି ଆମେ ବୁଲିବାକୁ ଯାଇଥିଲୁ ତା ସହିତ ତାରାଦେଇ ମନ୍ଦିରଙ୍କା ବି ଯାଇଥିଲୁ। ଉଗ୍ରତାର ମନ୍ଦିର ଯାଇ ପାରିଲୁନି। ସବୁ ବର୍ଷ ଯାଇପାରିଲୁନି ଯେହେତୁ ସମସ୍ତେ ଥିଲେ ସମସ୍ତେଙ୍କି ବି ସବୁଆଡ଼େ ନେଇକି ଯିବାଟା ବ ଅସ୍ ମାନେ ଟିକେ ଇଏ ନୁହେଁ ଘରେ ଫ୍ୟାମିଲି ମେମ୍ବର ଆମର ହେଲେଣି ପାନ୍ ମାନେ ପାଞ୍ଚ, ଛଅ ଜଣ ମାମା ବାବା ହଙ୍ଗା ମିଶେଇକି। ତାପରେ ଦିଦି ଅଙ୍କା ବି ଆସିଥିଲେ ବର୍ଷା ବି ହଉ ଥିଲା ସମସ୍ତଙ୍କ ସମୟରେ ବାହାରିଲା ବେଳକୁ ବି ଅଟୋ ଟାଇମରେ ସବୁ ସମସ୍ତେ ରିଜର୍ଭ କରିକି ରଖିଥାନ୍ତି। ସେ ସମୟରେ ମିଳେନି ସେୟା ପ୍ରୋବ୍ଲେମ ହେଲା। ତାପରେ ଯାଇଥିଲୁ ଏବେ ଯଉଁ ବାବାଙ୍କୁ ମୁଁ ପଚାରୁଥିଲି ମଣିନାଗ ମନ୍ଦିରର ମହିମା ମାନେ କଣ? କଣ ହେଇଥିଲା ତାଙ୍କର ସେଠି ସିଏ ମତେ ସେଇ ଜିନିଷ ବାବା କହୁଥିଲେ।
କଣ ସେଟା ସେ ଦିନିଶଟା କଣ?
ହଁ ମୁଁ କହୁଛି ଆପଣଙ୍କୁ। ଆ ଏମିତି କହୁଥିଲେ କି ସେଠି କଣ ନା ଯେତେବେଳେ ମା ଥିଲା ଆଗୁରୁ ମାନେ ଯୋଉ ଟାଇମ ରେ ମାନୁଥିଲେ ସମସ୍ତେ। ସେ ଜୀବନ୍ତ ଥିଲା ଯେତେବେଳେ ମା ଆଗରୁ ଠାକୁର ଠାକୁର ଆଣ ଥିଲା ନା ସେଟା କେବେ ହେଲାଣି ମୁଁ ଜେଜେ ମାଙ୍କ ବାପାଙ୍କ କାଳରୁଁ
ମ କ ହଉ
ମଣିନାଗ ମଣିନାଗ
ହଁ
ମଣିନାଗ ମନ୍ଦିର ନାହିଁ ରଣପୁରରେ ରଣପୁରରେ ମଣିନାଗ ମନ୍ଦିର ଅଛି ନା ହଁ ଜାଣିପାରିଲ ତ ମୁଁ କୋଉଟା କହୁଛି ହଁ ମଣିନାଗ ମନ୍ଦିରରେ ଯୋଉ ସେଠି ଅଛନ୍ତି ଠାକୁ କୁକୁରାଣୀ ଅଛନ୍ତି ସେ କଣ କରୁଥିଲେ ଆଗରୁ ସବୁଦିନ ସନ୍ଧ୍ୟାବେଳ ହବ ମାନେ ତାଙ୍କୁ ବଳି ଦରକାର କୋଉ ବଳି ପୁଣି ନର ବଳି ମଣିଷ ମାନଙ୍କ ରକ୍ତ ସେ ନିଅନ୍ତି ପିଅନ୍ତି ସେଟା ଆଗରୁ ସତରେ ହଉଥିଲା ସେଠି ଯୋଉମାନେ ଥିଲେ ହଁ ଯୋଉମାନେ ସେଠି ରହୁଥିଲେ ମାନେ ଅ ତାଙ୍କର ସେବକ ମାନେ ଥାଆନ୍ତି କି ଚାରି ପାଞ୍ଚ ଜଣ ଲୋକ ଥାଆନ୍ତି। ସେମାନେ ଜାଣିଥାନ୍ତି ତାଙ୍କୁ ଧନ ସମ୍ପଦ ଦେଇକି ମା ପୋତିକି ରଖିଥିଲା ତ ତାଙ୍କୁ ମା କହିଥିଲା ଯେ ତୁ ମତେ ସବୁବେଳେ ଆଣିକି ମୁଣ୍ଡ ଦବୁ ନହେଲେ ତୋ ଘରୁ ମୁଁ କହା ମୁଣ୍ଡ ନେବି ତ ସିଏ କଣ କରେ ସମ ସବୁ ବେ ଦିନ ଜଣ ଜଣଙ୍କୁ ଆଣିକି ମା ପାଖରେ ଦିଏ
ହଁ
ଲୋକ କୋଉଠୁ ଆଣେ ଲୋକ କୋଉଠୁ ଆଣେ ଏମାନେ କଣ କରିବେ ପାଞ୍ଚ ଛଅ ଜଣ ଲୋକ ରାତି ଅଧରେ ଛପିକି ଥିବେ ସବୁ
ହ
ସବୁବେଳେ ଛପିକି ଥାନ୍ତି ଯେ ଯଉ ଯୋଉ ଲୋକ ଡେରିରେ ଟିକେ ଯିବ ତାକୁ କଣ କହନ୍ତି ଆଗରୁ କଣ ବାଟରେ କଣନ୍ତି ବାଉଁଶ ବୁଲନ୍ତି ବାଉଁଶ ମାନେ ରଖିଦି ବାଟ ବଧରେ ରଖି ସେଠ ଦେଇଥିବେ ଯିଏ ଆସୁଥିବ ସାଇକେଲ ନେଇକି କଣ ବାଉଁଶ ବୁଲେଇ ଦିଅନ୍ତି ସେ କଣ ସେଠି ପଡିଯାଏ ପଡ଼ିଗଲେ ତା ମୁହଁରେ ଅଖା ବଖା ଗୁଳକି ତାକୁ ନେଇକି ଆସନ୍ତି ହେ ତାକୁ ନେଇକି ଆସିକି ମା ର ଯୋଉ ଉପର ଯୋଉ ମନ୍ଦିର ଅଛି ସେଇ ମନ୍ଦିର ମନ୍ଦିର ଭିତରେ ତାକୁ ନ କି ହାତ ତ ଗୋଡ ବାନ୍ଧିକି ମୁହଁୁହ ସବ ପାଟି ବାନ୍ଧିକି ତାକୁ ସେ ଭିତରେ ପକେଇ ସୁ ଉଠିଲା ବ
ହଁ
ଲୋକ କେହି ଜାଣନ୍ତି ମାନେ କୁହାଗଲା ମାନେ ଘର ଲୋକ ବି ଜାଣିପାରିବେନି କଣ କଡେ ଯାଇଛି କଣ କର କେହିୁନି ଆଗରୁ ଏବେଣ ଗ ମାନେ କଣ ପୋଲିସ ଷ୍ଟେସନରେ କେସ୍ ଦଉଛନ୍ତି ଆଗରୁ ସେମିତି କିଛି ନଥିଲା ତ ସେ ସେ ଟାଇମ ରେ କଣ କରେ ମା ସବୁବେଳେ ନରବଳି ଖାଏ ତାଙ୍କ ମାନେ ତଣ୍ଟିିକଣା କରିକି ସେ ରକ୍ତ ଶୋଷିକି ପିଇବ ତାପରେ ତାର ମାନେ ଶବର ଗୁଆଡେ
ଆ ଚୁଳି ର
ଜୀବତ ଠିକ୍ ଠିକଣା ନାହିଁ ତାର ସେମିତି
ତୁ ଶୁଣୁନା ଯୋ ସିଏ ମାନେ ବାନ୍ଧି ବୁନ୍ଧି ଦେଇକି ସେଠି ଛାଡି ଦେଇକି ଆସିବେ।
ହଁ କହୁନା?
ସେବକ ମାନେ ଛାଡି ଛୁଡିକି ପଳେଇ ଆସେ ବାନ୍ଧି ବୁନ୍ଧୀ ଦେଇକି ସେକୁ।
ଭିତରେ ବା ସେ ଭିତରେ କେ ବାହାରିକି ବି ଆସିପାରିବେନି। ।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
ହଁ। ହଁ।
ତାପରେ
ସେ ବାନ୍ଧିକି ଛା ଛଡି ଦେଇକି ଆସନ୍ତି ମା ତାର ରାତିରେ । ରସିଫ ଖାଇ ଆଏ। ତାରସେ ଖାଇ ଥାଏ ସବୁ କରେ ତାପରେ ଏମିତି ସବୁ ସବୁଦିନ ପାଇଁ ଚାଲେ ଲେ। କରିଦ ମା କଣ କରିଛି ରକ୍ତ ପିଇବ ବୋଲିକା ମାନେ ତାକୁ ଖୋଲା ଖୋଲି କରିଥିବ ନା ଯାହା ହେଲେ ବି। ତଣ୍ଟିକଣା କରିଥିବ କଣ କରିଥିବ ସେ ଯୋଉ ଠେଙ୍ଗା ଧରିଛି ମା ମୁହଁରେ ଭର୍ତ୍ତି କରିଦେଇଛି। ମାନେ ମା ର ମାନେ ନର ଭଳି ଖାଇବା କୋଉଠୁ ବନ୍ଦ ହେଲା, କଣ? ନରବଳି ଖାଇବା କୋଠୁ ବନ୍ଦ ହେଲା ସେଇଟା ହିଁ ମାନେ ସବୁବେଳେ ସେ ଖାଏ, ସବୁ ସେମିତି କରେ।